ହଁ ହାଲୋ।
ହଁ ଶୁଭିଲା।
ହଁ ହଁ।
ଉଁ କଁ କରୁ ହେଇ ଛୁଇଁ ଆଳୁ ଭାଜୁଥିଲି ଆଉ।
ହୁଁ ଆପଣ
ମୁଁ ସେ କିଛି ନାଇଁ ଖାଇକି ବସଚି ଆଉ।
ଓହୋ କଣ ରୋଷେଇ ସାରିଲାଣି?
ହଁ।
ଆଜି କଣ ରଷେଇ?
ଆଜି। ବଡି ଚୂଡ଼ା ଦହି ପୋଖାଳ ଆଉ ବାଇଗଣ ଭଜା ଆଉ। କୁନ୍ଦୁଡି ଆଳୁ ବାଦାମ ଦେଇକି ଯ ଗୋଟେ ମିକ୍ସ କରଛନ୍ତି ଆଉ।
କଣ୍ଟା କଣ୍ଟା?
କୁନ୍ଦୁଡି ଆଳୁ ଆଉ ଯୋଉ ବା ଦାମ ଆଜି ବାଟଟା ଦେଇକି ଗୋଟେ
ଓହୋ ହ ହ।
ହୁଁ।
ହଉ ରଜରେ କଣ ସବୁ ପ୍ରୋଗ୍ରାମ?
ଆଜ୍ଞା।
ରଜରେ କଣ ସବୁ ପ୍ରୋଗ୍ରାମ ଏବେ?
ରଜରେ କିଛି ନାଇ ଏମିତି।
ହଁ ହୁଁ ହୁଁ। ଆପଣ କଣ ମ୍ୟାରେଜ ନା କଣ ଓହୋ ପଢୁଛନ୍ତି।
ହୁଁ।
ହଁ ହଁ ହଁ। ଆ। ଆଉ ଘରେ କିଏ କିଏ ଅଛନ୍ତି?
ପପା ମା ଭାଇ ଭଉଣୀ ଜେଜେମା।
ଉୁଁ ହୁଁ ଦି ଭାଇ ଦି ଭଉଣୀ ନା କଣ?
ନା ନା
ଓହୋ ତମେ ଏକା ନା?
ହ ନା ମୁଁ ମୋ ଭଉଣୀ ଆମ ଭାଇ।
ଓ ଗୋଟେ ଭାଇ ନା।
ହୁଁ।
ହୁଁ ହୁଁ ହୁଁ। ଆଉ ଆଉ ତମ ଗାଁ କୋଉଠି ଏବେ।
ଆମର?
ହଁ।
ଘର ଭଦ୍ରକ।
ଓହୋ ଆଉହ ଭଦ୍ରକରେ କଣ ଫେମସ୍ ଖାଇବା?
ଭଦ୍ରକରେ ଫେମସ୍ ଭଦ୍ରକରେ ଫେମସ ଗୁପ ଚୁପ।
କଣ?
କାଳିଆ ଗୁପ୍ ଚୁପ୍।
କାଳିଆ ଗୁପ୍ ଚୁପ୍। ହେଁ ହେଁ ହେଁ ହେଁ ଓହୋ। କେବେ ମାନେ ସବୁବେଳେ ଯାଅ ନା ଏମିତି ଏବେ ବର୍ଷକୁ ଥରେ ନା କେମିତି କଣ?
ଭଦ୍ରକ ଭଦ୍ରକ।
ନା ଭଦ୍ରକ ସବୁ ପ୍ରାୟ ଟାଇମ୍।
ଓହୋ ସେଠି କିଏ ଅଛନ୍ତି?
ସେଠି ସାଙ୍ଗ।
ଓହୋ ମାନେ ଜେଜେମା ତ ତମ ପାଖରେ ସେଠି କିଏ ଦାଦା ଖୁଡି ନା ବଡାପା ବଡବୋଉ ନା କିଏ ଅଛନ୍ତି? କିଏ ନାହାନ୍ତି, ଓହୋ ସେଇଠି ତାଲା ପଡୁଛି।
ହ୍ୟାଲୋ
ହଁ କୁହନ୍ତୁ।
ହଁ ଆପଣଙ୍କର ଆଜି କଣ ରୋଷେଇ?
ଆମର ଆଜି ଛୁଇଁ ଆଳୁ ଭଜା ହେଇଛି ଆଉ କୁନ୍ଦୁରି ଭଜା ହେଇଛି। ଆଉ ଏଇ ପଣସ ମଞ୍ଜି ଭର୍ତ୍ତା ହବ।
ଉଁ ପଣସ ମଞ୍ଜି ଥାଏ। ପଣସ ମଞ୍ଜି ଟା ପୋଡିକି ଖାଇଲେ ଭଲ ଲାଗେ ବେଶି।
ହଁ ପୋଡାଟା ବି ଭଲ କିନ୍ତୁ ଏଇ ଗ୍ୟାସରେ ତ ପୋଡ଼ି ହଉନି। ଇଏ ଚୁଲିରେ ଟିକେ ପୋଡିଲେ ଭଲ ଲାଗୁଥିବ ଆଉ।
ହୁଁ
ହୁଁ ପଣସ ମଞ୍ଜିକୁୁ ବି ବେସର ବି କରନ୍ତି ଆମର କାଲି ବେସର ହେଇଥିଲା। ସିଏ ମାନେ ଯୋ ସୋରିଷ ମସଲା ଦେଇ କରନ୍ତି ନା ସୋରିଷ ଆଉ ଜିରାକୁ ରସୁଣ କୁ ଆଉ ଟମାଟୋ ବାଟିଦବ ବାଟିକି ତେଲ ଟିକେ ଫୁଟନ ଟିକେ ପକେଇକି ସେ ମସଲା ଟିକେ କ ସିଲା ପରେ ସେ ଛୁଇଁ ଆଳୁ ସିଝେଇକି ରଖିଥିବ ଆଉ ପଣସ ମଞ୍ଜିକୁ ବି ଦିଟା ସି ଟି ମାରି ଦେଇଥିବ ନହେଲେ ଭଲ ନ ସିଝିଲେ ବି ଭଲ ଲାଗିବନି। ତ ତାକୁ ବି ପକେଇଦ ମିଶେଇକି ଭଲକି କଷିଦେଲା ପରେ ପାଣି ଦେଇଦବ ବାଇଗଣ ତାପରେ ପକେଇଦବ। କାଲି ବି କରିଥିଲି ଆମ୍ବୁଲ ଟିକେ ପକେଇଦେଲେ ଆହୁରି ବଢ଼ିଆ ଟେଷ୍ଟ। ତମେ ଖଟା ଭଲ ପାଅ ନା ନାଇଁ ଖାଇବାକୁ। ହଁ ତାହେଲେ ଆମ୍ବୁଲ ପକେଇବ।
ହଁ ଆମ୍ବୁଲ ନହେଲେ ତେନ୍ତୁଲି
ତେନ୍ତୁଳି ବେସରରେ ତ ଏତେ ପକାନ୍ତିନି ଆଉ ହଁ ଆମ୍ବୁଲ ପକେଇଲେ ଟିକେ ଭଲ ଲାଗେ। କଞ୍ଚା ଆମ୍ବ ଥିବ ଯଦି ପକେଇଦବ ସିଏ ଭଲ ଟେଷ୍ଟ।
ହୁଁ ଆମ୍ବ ଆମ୍ବର ଗୋଟେ ଅଲଗା ସ୍ମେଲ ବି ଆସେ ଭଲ ବାସେ।
ଆମ୍ବ ଟିକେ ଆ କଣ କଞ୍ଚା ଆମ୍ବର ଟେଷ୍ଟଟା ଟିକେ ଅଲଗା ଆସିବ ଆମ୍ବୁଲ କଣ ଶୁଖିକି ରହିଥାଏ ବୋଲି ତା ଟେଷ୍ଟ ଟିକେ ଅଲଗା।
ହୁଁ
ଆଉ ଖରା କେମିତି ହଉଛି?
ଖରା ପାଗ ଟିକେ ଆଜି କାଉଁଳେଇଛି।
ହୁଁ କାଲି ବର୍ଷା ହେଇଥିବ ତ ହଁ। ବର୍ଷା ହେଇଥିବ ବୋଲି ଆଜି ଟିକେ ପାଗ ଟିକେ ଭଲ ଅଛି। ଟିକେ ଗୁଳୁଗୁଳି ତ ହଉଛି କିନ୍ତୁ
ହୁଁ
ହୁଁ ହୁଁ ଆଉ ଖରାଦିନେ କଣ ସବୁ ସରବତ କର? କଣ ଖାଇବାକୁ ଭଲଲାଗେ।
ଖରା ଦିନ ତ ଘରେ ମାନେ ଯଦି ଘରେ ଥିବେ ତାହାନେ ବେଶି କଣା। ବେଲ ପଣା ସବୁ ଦହି ଆଣିକି ନଡ଼ିଆ ପଡିଆ ପକେଇକି ପଣା ସବୁ କୋଡ଼ିଏ କୋଡ଼ିଏ ଟଙ୍କା ଦିଆହବ ଛୁଆଙ୍କ କତୁରୁ ପଣା କରିକି ପିଅ।
ହଁ ଟିକେ ନଡିଆ କୋରିବାକୁ ଯାହା ଟିକେ କଷ୍ଟ ନହେଲେ ଆଉ ସବୁ ମା ମାନେ ନଡିଆ କୋରିଦଉଥିବେ ଆଉ।
ଆଉ ପଦାରେ ସେଇ ଦହି ଆଣିକି ତାକୁ ଟିକେ ଏ କରିକି ପିଇବା କଥା ହଁ ନନେ ନାଁ କିଣିକି ପିଇବ?
ହଁ ଚିନି ଟିକେ ପୋଦିନା ଟିକେ ଛିଡିକି ପକେଇଦବ। ଟିକେ ବାସ୍ନା ଭଲ ହବ ହୁଁ।
ସ୍କୁଲ ଟାଇମରେ ବହୁତ ପିଏ ସ୍କୁଲ ଆସିଲା ବେଳେ ସବୁ ମାନେ ଧରିକି ବସନ୍ତି ମିଠା ଦହି ପାଣି ଟିକେ ରାଗବାଲା ସବୁ ଦିଅନ୍ତିନି ଖରା ଦିନେ।
ହଁ ହଁ।
ସ୍କୁଲ ସକାଳୁଆ ହେଇଯାଏ। ବାସ ଦଶ ଏଗାରଟା ବାରଟା ଆଇଲାଳକୁ ପୁରା ପିଇ କି ପେଟ ଫୁଲ ହେଇ
ହେଁ ହେଁ ହଁ। ତାର ଟେଷ୍ଟ ଅଲଗା ସେମାନେ ପାଣି ପାଣି ଦେଲେ ବି ତା ଟେଷ୍ଟ ଅଲଗା। ଘରେ ଏତେ ବହଳିିଆ ପିଇକି ବିିେ ସେତେଷ୍ଟ ବାହାରିବନି।
ପିଇକି ପୁଣି ସାଇକଲ ଧରି କି ଆସିବାାଉ ତ
ହଁ ହଁ ଆଉ ସାଇକେଲରେ ଯିବା ଆସିବା କର ନା?
ହଁ ସ୍କୁଲ ନା ସାାଇକେଲ ଯା?
ଆଚ୍ଛା ହଉ ସାଙ୍ଗମାନେ ମିଶିକି ଯାଉଥିବୁ ଆଉ।
ହଁ ହଁ।
ହଁ ସାଙ୍ଗରେ ମିଶିକି ଗଲେ ତ ଜଣା ପଡିବନି ଗପି ଚାପି କା ଟାଇମ ପଳଉଥିବ।
ହୁଁ ଉ।
ଆଉ ତମର ସ୍କୁଲ ଲାଇଫ୍ ଭଲ ଲାଗେ ନା କଲେଜ ଲାଇଫ୍?
ସ୍କୁଲ ସ୍କୁଲ ଲାଇଫ୍ ଟା ବେଶୀ ଭଲ ଲାଗେ। ମାନେ ଠିକ ଟାଇମରେ କ୍ଲାସ ହବଠିକ ଟାଇିମରେ ପଢ଼ା ପଡ଼ି କଲେଜ୍‌ ଲାଇଫ୍ ଟା ଭଲ ଲାଗିବ କି ସ୍କୁଲ ଲାଇଫ୍ରେ କଣ ଟିଚର ମାନେ ଆମ ପଛରେ ଧାଆନ୍ତି। କେମିତି ପଢେଇବେ ମାନେ କଲେଜ ଲାଇଫରେ ଆମେ ଟିଚର ମାନଙ୍କୁ ସଥାଉ ସାର୍ କ୍ଲାସ୍ କରନ୍ତୁ କ୍ଲାସ୍ କରନ୍ତୁ ଓଲଟା ହେଇଯାଏ।
ତମେ କ୍ଲାସ କର କି ନ କର ମାନେ ସେଇଟା କଣ କଲେଜ ଟାଇ ସେଇଟା ତମ ହାତରେ ତମେ ପଢିବ କି ନ ପଡିବ ସେଇଟା ତମ ହାତରେ ତମେ ତ ଘରେ ତ ଜାଣିବେ କି ତମେ ଯାଉଛ କଲେଜ ଯାଉଛ କିନ୍ତୁ କଲେଜ ବିମାନରେ ଯଦି ବୁଲାବୁଲି କଲ ତମ ଲାଇଫ୍ ସ୍କୋ।
ହଁ।
ତ ଆଗ ନିଜ ପାଇଁ ସେତେବେଳେ କଣ ମାଇଣ୍ଡ ବି ଏତେ ମ୍ୟାଚର ହେଇନଥାଏ ନା। ତ କେତେ କେତେ ଜଣଙ୍କ ଜୀବନ ଟା ବି ନଷ୍ଟ ହେଇଯାଏ ମାନେ କଲେଜ ଲାଇଫରେ ପଢାପଢି ନ କାରଣ ସ୍କୁଲରେ ସବୁଳେ ଗଇଡାନସ୍ରେ ରୁହନ୍ତି ଆଉ କଲେଜରେ ତାପରେ ଫିଡବ଼ ଯୋଉ ମିଳିଯାଏ ହେ ଆମେ ବଡ ପିଲା ହେଇଗଲୁ ସେ ଫିଲ୍ ଟା ଆସେ ତ ବୁଲାବୁଲି ଖାଇବା ପିଇବା ଇଏ କରିକି ପାଠ ପଢା ପାଇଁ ଟିଚର ମାନେ ତମ କ୍ଲାସ କର ନ କର ଥରେ ବି କହିବେନି କି କାଇଁ କରୁନ କି କଣ?
ହ
ତାଙ୍କର କିଛି ନାହିଁ କଣ ମୁଁ କଲେଜ ଟାଇମରେ ହ ବା ଟିଚର ମାନଙ୍କର ଯୋଉ ଲାଇବ୍ରେରୀ କି କୋଉଠି ବି ଥାଏ ସେମାନଙ୍କୁ ଡାକିକି ନେଇକି କି ଏଇଟା ବୁଝା କି ସେଟା ବୁଝା ସେଟା କହିବାକୁ ପଡେ
ହ
ତ ସେମାନେ ବି ବହୁତ ଲେଟରେ ବି ଆସନ୍ତି ତାଙ୍କର ବି ଟାଇମ ସେମତି କିଛି ଠିକ ନଥାଏ। ଆଉ ମଝିରେ ପିଲା ବସିଥିବେ ବସିଥିବେ ହଠାତ୍ କଣ ହବ କହେ ଆମେ ଯାଉଛୁ। ଚାଲିଲା ଆଉ ର ୟେ ଟାଇମର ତ ରାଲି ଟାଇମରେ ତ ସେମାନେ ବସିବେ ଯୋଉ ଇଲେକ୍ସନ ହୁଏ ସେଇ ଟାଇମ ରେ ତ ସେମାନେ କ୍ଲାସ ବି କରନ୍ତିନି ତବେ ନା ଆମେ ଯାଉଛୁ କ୍ଲାସ ତ କରିବାର ହିଁ ନାହିଁ ଆଉ। ଏ ମ୍ୟାଡାମ ଯିଏ ଆମର କହିବେ ଯେତେ ଜଣ ବସିକି ପଢିବେ ସେମାନେ ବସନ୍ତୁ ବାକି ସବୁ ଯାଆନ୍ତୁ।
ହୁଁ।
କଲେଜ ଲାଇଫ ଟିକେ ଭଲ ଆଉ। କିନ୍ତୁ ସ୍କୁଲ ଟା ସବୁଠୁ ନିଆରା।
ହଁ ସ୍କୁଲ ଡାଆଉ।
ସେ ସେଇଥିପାଇଁ କୁହନ୍ତି। ସ୍କୁଲ ବେଳେ ଯୋଉ ସାଙ୍ଗ ଏପର୍ଯ୍ୟନ୍ତ ତମର ସାତ୍ ଦେଇ ଦେଇଥିବ ସିଏ ହିଁ ରିଅଲ ସାଙ୍ଗ। କଲେଜ ସାଙ୍ଗ ସବୁ ଟେମ୍ପରାରୀ।। କାହିଁକି ନା ସ୍କୁଲ ପନ୍ଦର ବର୍ଷ ଆମେ ବିତେଇ ଥାଉ ସେଇଠି। ତ ସ୍କୁଲ ସାଙ୍ଗ ତ ମିଳିବା ବି ବହୁତ କଷ୍ଟ ମାନେ ଯେ ପର୍ଯ୍ୟନ୍ତ ରହ ଲାଗିଲେ ଯଦି ପୁରା ପରମାନେେଣ୍ଟ ରହିଲେ ତ ଭଲ। କଲେଜ ଲାଇଫିରେ ସାଙ୍ଗ, ହଁ ବହୁତ ରେୟାର ବା। ହଁ ଭହୁତ ରେୟାର।। କଲେଜ ଲାଇଫ ରେ କଣ ମିସିଲେ ଏବେ ଚାଲିଲେ ତାପରେ କଲେଜ ପରେ ଆଉ କିଏ। ଚାକିରି କଲା କି ପଢିଲା ସେଠି। ଚାକିରି କଲା ବେଳକୁ ସେମତି ଗୋେ ଦଇଟା ସାଙ୍ଗ ହେବେ ସେ ଚାଲିଲା କାରଣ ଚାକିରି ବି ତ ଗୋଟେ ଜାଗାରେ ତମେ ସବୁବେଳେ ବି କରିପାରିବନି।
ଗମେଣ୍ଟ ହେଲେ ହଁ ଗୋଟେ ନହେଲେ ଗମେଣ୍ଟ ରେବି ଗଟେ ହେଲେ ବି ତମେ ପ୍ରମୋସନ ପାଇଁକା ଯଦି ଆପ୍ଲଏ କଲେ ବି ସେଠି ବି ଅଲଗା ସବୁ ଷ୍ଟାପ। ମିଳେ ସବୁ ସିନିୟର ସାଙ୍ଗ ତ ନୁହେଁ ସିନିୟର ଥାଆନ୍ତି ଜୁନିୟର। ଥାନ୍ତି ତମ ସମସ୍କାନ ନ୍ଦ ଙ୍କ ତ ମିଳିବା ବି ବହୁତ କଷ୍ଟ। ଯେତିକି ସାଙ୍ଗ ସ୍କୁଲ ଲାଇଫରେ ହିଁ ମିଳନ୍ତି।
ହୁଁ।
ଯିବି ଆଉ ହୁଁ। ସାଙ୍ଗମାନଙ୍କ ସହିତ ମିଶିକି ଖଟି କରିବା ବି ଅଲଗା ହବ । ଟାଇମ ପାସ ଆଉ। କାରଣ ଆଉ ଅଫିସ ଏରିକା ଜଏନ କଲା ପରେ ସାଙ୍ଗ ସହିତ ମିଶିକି ଖଟିିକରିବ ଆଉ ମିଳିବନି।
କହିଛନ୍ତି ପା ପଇସା ଥିଲା ବେଳକୁ ସାଙ୍ଗ ନଥିବେ ସାଙ୍ଗ ଥିଲା ବେଳକୁ ପଇସା ନଥିବ।
ହଁ।
ଟାଇମ ବି ନଥିବ ଟାଇମ ଆଗରୁ କେତେ ମିଳେ କିନ୍ତୁ ପଇସା ନଥାଏ ଇଆଡେ ଯ ସିଆଡେ ଯା ଏ ପଇସା ଘରେ ଦେଲେ ତ ଯିବୁ।
ଆଉ କ ଯେତେବେଳେ ଚାକିରି ହେଇଯିବ ସେତେବେଳ ସାଙ୍ଗମାନେ ନଥିବେ ଯିଏ ଯାହା ଲାଇଫରେ ବ୍ୟସ୍ତ ଯିଏ ଯା ଚାକିରି କଲା ବେସ୍ତ ଯିଏ ମ୍ୟାରେଜ କଲା ସଏ ତା ଲାଇଫ୍ ରେ ବେସ୍ତ। ଗେଟ୍ ଟୁଗେଦର ହବ ହବ ବୋଲି ଆମର ମାନେ ବର୍ଷ ବର୍ଷ ପଳେଇବ। ଫ୍ରି ହେଲେ ତ କରିବା ଆଜି ଇଦ୍ ସେତ ତ କାଲି ସି ଫ୍ରି ନାହିଁ ହଁ। ଏଇ ଏମତି ହେଲେ ଚାଲିଛି ଆଉ ହଉ ଠିକ ଅଛି ଆମେ ପରେ କଥା ହବ
ହଉ ହଉ ମୁଁ କାଟିକି ଆଉଥରେ କରୁଛି ଆଉ।